ହାଲୋ ନମସ୍କାର।
ନମସ୍କାର ନମସ୍କାର ଆ ଆଜ୍ଞା ଆପଣ ଭଲ ଅଛନ୍ତି?
ହଁ ଆମେ ଭଲ ଅଛୁ ଆପଣ କେମିତି ଅଛନ୍ତି?
ଆଜ୍ଞା ଆମେ ଭଲ ଅଛୁ। ଆଜ୍ଞା ଆପଣ ଖାଇସାଇଲେଣି ଆଜ୍ଞା ଆପଣ ଖାଇସାଇଲେଣି।
ହଁ ଖାଇସାଇଲିଣି ଆପଣ?
ହଁ ଆଜ୍ଞା ମୁଁ ଖାଇସାରିଲିଣି ଆପଣ ଆଜି କଣ ଖାଇଲେ ଆଜ୍ଞା।
ଆମେ ଆଜି ଖାଇଲୁ ଭାତ ହୋଉଛି ବନ୍ଧାକୋବି ସନ୍ତୁଳା ଆପଣ? ଆଜ୍ଞା ଆଜ୍ଞା। ଆଉ
ଆଉ ଆପଣ ଆମେ ଏବେ ଶୋଇଚୁ ଆପଣ ଆଜ୍ଞା କଣ କରୁଚନ୍ତି?
ଆମେ ଆମେ ଆଉଛୁ ଶୋଇଛୁ ଆପଣ?
ଆମ୍ଭେ ବି ଶୋଇଛୁ।
ଆଜ୍ଞା ଆଜ୍ଞା ଆଉ ଆଉ ଆପଣ ଭଲବମ୍ ଯାଆନ୍ତି?
ନା ନା ଆଜ୍ଞା ଆମ ଭାଇ ବବ ଯାାଉ ନାଇଁ କାରଣ ଆମେ ଏତେ ଦିନ ଆଇଁଷ ନ ଖାଇ ରହି ପାରୁନାହିଁ କାରଣ ଆମ୍ଭେ ବହୁତ ଆଇଁଷ ପ୍ରେମୀ
ଆଜ୍ଞା ଆଜ୍ଞା ଆଜ୍ଞା
ଆପଣ ଆଜ୍ଞା ଯାଆନ୍ତି
ନାଇଁ ଆମେ ବି ଯାଉନା ଆମେ ବି ଯାଉନା
ଆ କାରଣ ଟା ଜାଣିବା ଜାଣିପାରିବି
କାହିଁ ନା ଆମେ ହଉଛି କି ସାଧା କେବଳ ଖାଇକି ରହିପାରିବନ ଆମିଷ ବି ଟିକେ ଖାଇବା ପାଇଁ ପଡିବେ ସେଥିପାଇଁ ଆମେ ଭଲପ ଆମେ ବି ହଉଛୁ ଭକ୍ତ ହଉଛୁ ଶ କୃଷ୍ଣଙ୍କହତ ପର୍ବମ ହଉଛି ଶିବ ଠାକୁରଙ୍କୁ ଆଜ୍ଞା
ଆପଣ ଆଜ୍ଞା ଆପଣ ଘର ଟା କୋଉଠି କହିଲେ ଜାଣିବ ଭ
ଆମ ଘର ଆପଣଙ୍କର
ଆଜ୍ଞା ଆମ୍ଭ ଘର ହଉଛି ଆମ୍ଭ ଘର ହଉଛି ପୁରୀ
ଆଜ୍ଞା ଆଜ୍ଞା ଆଜ୍ଞା
ଆସ ବାହୁଡାକୁ ଆସ ବା
ଯିବା ଯିବା ତମେ ବି ଆସିବ ନିଶ୍ଚିତ ଯିବା ଆଜ୍ଞା
ଆଜ୍ଞାପଣ ଆସିବେ ଆମ ଘରେ ରହିବେ ଜଗା ଦର୍ଶନ କରି ଆଜ୍ଞା ଆପଣ ଆସିବେ ଆମ ଆମ୍ଭ ଘରେ ରହିବେ ଜଗା ଦର୍ଶନ କରିକି ନା ଯିବେ
ଆଜ୍ଞା ଆଜ୍ଞା ନିଶ୍ଚିତ ଭାବରେ ଆପଣଙ୍କୁ ଡାକିଲେ ନିଶ୍ଚିତ ଯିବୁ
ରଥ ଟାଣିବେ
ଆଜ୍ଞା ସେଇ ଭିଡରେ ରଥ ଟାଣିବା କଷ୍ଟ ହବ ଏତେ ଭିଡ ନାହି ତଳ ଚକଡା ହେଇଯିବେ ଲୋକ
ଆମେ ପୁରୀ ଥିଲା
ଆଜ୍ଞା ଆଜ୍ଞା
ଆଜ୍ଞା
ଆଉ କଣ ସବୁ କରୁଛ
ଆମ୍ଭେ ବେଶ ନିଦ୍ରା କରୁଛୁ
ସକାଳେ କଣ କରୁଥିଲା
ଆଜ୍ଞା ଆମେ ସକାଳ ଆଠଟାରେ ଉଠିଲୁ
ଆଜ୍ଞା
ତମେ ମୁହଁ ହାତ ଦାନ୍ତ ଧୋଇ ଦାନ୍ତ ଦାନ୍ତ ଘଷ
କରେ
ଖାଇବାକୁ ବସିଲୁ ଖାଇସାରି ଖାଇସାରି
ଆଜ୍ଞା ପାଣି
ଏବେ ପୁଣି ଶୋଉଚୁ ଏନା ଆଜ୍ଞା ଆପଣ ସକାଳୁ ଉଠି କଣ କଣ କଲେ ଟିକେ ଆମେ ଜାଣିବାକୁ ପାଇବୁ
ହଁ ଆପଣ ଟା କଲେ ଆମେ ବି ସେଆ କଲୁ ଏବଂ ସନ୍ଧ୍ୟା ହୋଉ ସନ୍ଧ୍ୟାବେଳେ ବି ସେଆ କରିବୁ ଆଉ
ଆଜ୍ଞା।
ଆଉ ଖାଇବି ଙ୍କ ପୋଡା ପିଠା ଖାଇଚନ୍ତି?
ଆଜ୍ଞା ଆଜ୍ଞା।
ଆଜ୍ଞା ହଁ ଖାଇଚି ଇଟିଲି ବରା ଦୋସା ସିଙ୍ଗଡା ବ୍ ସବୁ ପ୍ରକାର ଖାଦ୍ୟ ଆମେ ଖାଇଚୁ ଆମର ଏଠାରେ ସବୁ ପ୍ରକାର ଖାଦ୍ୟ ମିଳେ ଆ
ଆ ଆଜ୍ଞା ଆପଣ ଛେନା ପୋଡ ଖାଇଚନ୍ତି
ହଁ ଛେନାପୋଡ ଲଡୁ ରସଗୋଲା
ଆପଣ କେବେ ଆପଣ କେବେ ଫେଣୀ ଖାଇନଥିବେ କଣ ଆମ ପୁରୀ ନା ପୁରୀରେ ଫେଣି ବୋହୁତ
ହାଲୋ। ଆଜ୍ଞା ଆଜ୍ଞା ଶୁଣିଚି ବୋହୁତ ଫେମସ୍ ପ୍ରସିଦ୍ଧ ବୋହୁତ୍ ଭଲ।
ଫେଣି ଖାଇନାହାନ୍ତି?
ଆଜ୍ଞା ଆଉ ଙ୍କ କରୁଚନ୍ତି ହଁ ଖାଇଚୁ ଖାଇଚୁ। ଭଲ ଲାଗେ ପାଟି କୁ ସ୍ଵାଦିଷ୍ଟ ଲାଗେ। ଆଜ୍ଞା।
ପ୍ରଭୁଙ୍କ ମହାପ୍ରଭୁଙ୍କ ପ୍ରସାଦ ଖାଇନାହାନ୍ତି କେବେ ଅଭଢା।
ଆଜ୍ଞା ଖାଇଚୁ ଗଛ ତ ଯେବେ ବି ଯାଇଚୁ ପୁରୀ ଆମେ ଅବଢା ଖାଇଚୁ।
ଆଜ୍ଞା ଆଜ୍ଞା।
ଆଜ୍ଞା ଆଜ୍ଞା।
ହୁଁ।
ହଉ କୁହନ୍ତୁ।
ଆପଣ କେବେ ପୁରୀ ସି ବିଚ୍ ଯାଇଚନ୍ତି ପୁରୀର ଯୋଉ ସମୁଦ୍ର ପୁରୀଅ ଯଉ ସମୁଦ୍ର କୂଳଟି ଅଛି ଆପଣ ଏଠାକୁ ଆସିବେ ଦେଖିବେ କି ଆନନ୍ଦ।
ହଁ ଯାଇଚୁ ଯେବେ ବି ଯାଉ ସବୁବେଳେ ଯାଉ ହେପଟ ପାଣି ପବନର ଆନନ୍ଦ ନଉ। ତାପରେ ସେଠି ବସଉ ତାପରେ ଆସୁ ଘରକୁୁ ଆଉ ଆଜ୍ଞା।
ଆଜ୍ଞା ଆପଣ କେବେ ଚନ୍ଦ୍ରଭାଗା ଯାଇଚନ୍ତି?
ହଁ ଚନ୍ଦ୍ରଭାଗା କୋଣାର୍କ ସବୁ ସ୍ଥାନକୁ ଆମେ ଯାଇଚୁ।
ଆଜ୍ଞା ଆଜ୍ଞା।
ଆଜ୍ଞା।
ଆପଣ ଇଟିଲି ଖାଇଚନ୍ତି।
ହଁ ଇଟଲି ସାମ୍ବର୍ ଅ ଅ ଚଟଣି ଦୋସା ସବୁ ଖାଇଚୁ ଆଜ୍ଞା। ଆଉ
ଆପଣ ଆ ଶୁଖୁଆ ଖାଇଚନ୍ତି ଶୁଖୁଆ
ହଁ ଶୁକୁଆ ମାଛ ଛେନାଗଡ ସବୁ ଖାଇଚି।
ଚାଲୁନ ଥରେ ଯିଆ ପାରାଦୀପ୍ ବୁଲିଆକୁ।
ଆସନ୍ତୁ କେବେ ଗୋଟେ କୁହନ୍ତୁ ତାରିଖ ନିଷ୍ପତ୍ତି ନିଅନ୍ତୁ ତାପରେ ଯିବା।
ଆଜ୍ଞା ଫାଙ୍କା ହେଲେ ଆମପାଖକୁ ଜଣାଇବେ। ଆମ୍ଭେ ତୁମ୍ବକୁ କହିବୁ। ଦିନେ ପାରାଦୀପ ପଥର ବନ୍ଧ ଯାଇ ସେଠାରେ ଗୋଟିଏ ଭୋଜନ କରିଆ ଭୋଜନର ଆୟୋଜନ କରିବା।
ଆଜ୍ଞା ଆଜ୍ଞା ନିଶ୍ଚିତ।
ଆଜ୍ଞା।
ନିଶ୍ଚିତ କରିବା।
ନିଶ୍ଚିନ୍ତ ନିଶ୍ଚିନ୍ତ କରିବା।
ଆଜ୍ଞା। ଆଉ କଅଁ କୁହନ୍ତୁ?
ଆପଣ କଣ କହୁନାହାନ୍ତି।
ନାଇଁ କଅଁ କହିବୁ ଆମର ତ ଚାଲିଚି ସେମିତି ଆଉ।
ଆଜ୍ଞା ଆପଣ ଆପଣଙ୍କୁ ମୋଟର ସାଇକେଲ ଚଲେଇ ଆସେ?
ଆଜ୍ଞା ଆମକୁ ସବୁ ଚଲେଇ ଆସେ।
ମୋଟର ସାଇକଲ
ଆଜ୍ଞା ଆଜ୍ଞା ସାଇକଲ ସବୁ ଆସେ
ଘରୁଡ ଚଲା ଶିଖିଚନ୍ତି ଘରୁଟ,
ଆଜ୍ଞା।
ଗରୁଡ ଆପଣଙ୍କର ନାହିଁ।
ଗରୁଡ ଗରୁଡା, ମଁ କଣ କହୁଛନ୍ତି ବୁଝିପାରୁନି ଗରୁଡ କଣ।
ଗରୁଡ ମାନେ ସାଇକେଲ ଆପଣଙ୍କର ନାହିଁ?
ହଁ ସାଇକେଲ ଆମେ ପ୍ରତିଦିନ ଚଲଉଚୁ।
ମୁଁ କୁଆଡେ ଶୁଣିବାକୁ ପାଇଲିି ଆପଣହା ଆପଣଙ୍କ ରାହୁଲ କଲା ସାଥିକୁ ସବୁବେଳେ ଧରିକିନା ବୁଲୁଚନ୍ତି।
ଆଜ୍ଞା ଆଜ୍ଞା ରାଉରକେଲା ସାଇକେଲ ପାରାଦୀବୀ କଟକ ସବୁ ସ୍ଥାନରେ ଆମେ ଚଲଉଛୁ ସେଇ ସାଇ କଲୁ ଦୀର୍ଘ ଦୀର୍ଘ ଆଠ ନଅ ବର୍ଷ ସଇକଲ।
ଆଜ୍ଞା।
ଦଶ ବର୍ଷ ସାଇକଲେ ବାସ୍।
ଆଛା ଆଜ୍ଞା।
ଆଜ୍ଞା।
ଆପଣଙ୍କ ଗ୍ରାମ କେଉଁଠାରେ?
ଆମ ଗ୍ରାମ ଆମ ଗ୍ରାମ ଭଦ୍ରକ ଜିଲ୍ଲାର କଣ୍ଟକ ପୁରୋଗ୍ରାମରେ
ଆଜ୍ଞା ଆଜ୍ଞା। ଆପଣ କେଉଁଠାରେ ରହିକିନା ପାଠ ପଢୁଚନ୍ତି?
ଆମେ ବର୍ତ୍ତମାନ ମୁଁ କଟକରେ ରହି ପ୍ଲସ୍ ସାଇନ୍ସ କଲେଜରେ ପାଠ ପଢ଼ିବି। ନାତାକ ଡିଗ୍ରୀ ଆମେ ନାତାକ ଡିଗ୍ରୀ କରୁଛୁ।
ଛା ଆମ୍ଭେ ବି ସ୍ନାତକ ଡିଗ୍ରୀ କରୁଛୁ।
ଆଜ୍ଞା ଆଜ୍ଞା ଅତି ସୁନ୍ଦରସ୍।
ଆଜ୍ଞା।
ନ ହେଲେ ନିଜର, ଆଜ୍ଞା।
ଆଜ୍ଞା ଆପଣ ଆଜ୍ଞା ଆପଣ ଆ ପୂର୍ବରୁ କେଉଁଠାରେ ଅଧ୍ୟୟନ କରୁଥିଲେ ପାଠ?
ଆଜ୍ଞା ଆମେ ପୂର୍ବରୁ ରାଉରକେଲା ରେ ଅଧୟନ କରୁଥିଲୁ। ଆପଣ?
ଆମ୍ଭେ ଆମ୍ଭେ ବିଜେପି କଲେଜ ରେ ଅଧ୍ୟୟନ କରୁଥିଲୁ।
ଆଜ୍ଞା ଆଜ୍ଞା। ବହୁତ ଭଲ ବହୁତ ଭଲ। ଆଜ୍ଞା ଆଉ
ଆଜ୍ଞା ଆପଣ ବଡ ହେଲେ କଣ ହେବାକୁ ଚାହୁଁଛନ୍ତି?
ଆମେ ଆମେ ବ ହବାକୁ ଚାହୁଁଛୁ ଇଞ୍ଜିନିୟର।
ଆଜ୍ଞା ନାଇଁ ଇଲେକ୍ଟ୍ରି। ଆମେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର ହବାକୁ ଚାହୁଁଚୁ।
ଆଜ୍ଞା ଆଜ୍ଞା ଆଉ ଭଲ ହ ଆଉ ରାତିରେ କଣ ଖାଇବା ଆ
ରାତିରେ ଆଜି ଭାତ ଡାଲି।
ଆଁ।
ଆଉ ରାତିରେ ଆଜି ଭାତ ଡାଲି।
ଆଜ୍ଞା ଆଜ୍ଞା।
ଆପଣ ଆଜି ରାତିରେ କଣ ଖାଇବେ?
ଆମେ ଆଜି ରାତିରେ ଖାଇବୁ ଭାତ କୁ ଚିକେନ କଷା।
ଆଜ୍ଞା ଆଜ୍ଞା ଆପଣ ଶନିବାରେ ବି ଚିକେନ ଖାଆନ୍ତି। ଆପଣଙ୍କର ବାର ନାହିଁ।
ନାଇଁ ଆମେ କୋଉ ଘରେ ପଳେଇଲୁ ଆମ ପ୍ରତିଟି ବାରରେ ଆମେ
ଆଜ୍ଞା।
ଆଜ୍ଞା ଆଉ କଣ କରୁଛନ୍ତି?
ଆମ୍ଭେ ଏବେ ନିଦ୍ରାରେ ଶୟନ କରୁଛୁ।
ଆମ୍ଭେ ବି ସେଇଆ କରୁଛୁ ଆଉ କଣ ତୁ କଣ କଥା।
ଆପଣଙ୍କ ଭ୍ରାତା ମୋ କତିରେ ଶୋଇଚନ୍ତି।
ଆଜ୍ଞା ଆଜ୍ଞା ଅତି ସୁନ୍ଦର। ଆଉ କଣ କୁହନ୍ତୁ?
ଆଉ ଆମ୍ଭେ କଣ କରିବା ଆପଣ ଆମ୍ଭେ ସ ସକାଳେ ଖାଇଥିଲୁ ପଖଳା ଭାତ ମାଛ ଭଜା।
ଆଜ୍ଞା।
ପଖାଳ ଭାତ ମାଛ ଭଜା।
ଆଜ୍ଞା ଆଜ୍ଞା ଅତି ସୁନ୍ଦର ସୁଣି ଖୁସି ଲାଗିଲା।
ଆଜ୍ଞା ଆପଣ କଣ ଖାଇଥିଲେ?
ଆମେ ଖାଇଥିଲୁ ଛତୁଆ।
ଆପଣ ପ୍ରତ୍ୟେକଟି ଦିନ ଛତୁଆ ଖାଉଛନ୍ତି।
ନାଇଁ ଛତୁଆ ଚୁଡ଼ା। ଚୁଡ଼ା ଭଜା। ଦହିବରା ଆଉ ପାଉଁ ରୁଟି ପାଉଁ ରଟି ପାରୁ ରୁଟି ଖାବ।
ଆଜ୍ଞା ଆଜ୍ଞା।
ଆମେ ତେଲ ଜିନିଷ ଖାଉନାହୁଁ ଆଉ।
ହଁ ଆଜ୍ଞା।
ଆଜ୍ଞା।
ଆଜ୍ଞା ର ଆଜ୍ଞା ରହୁ
ଆଜ୍ଞା, ଆଜ୍ଞା ରୁହନ୍ତୁ ଆଜ୍ଞା ରହି
ଆଜ୍ଞା ନା ରହିଲି ଆଜ୍ଞା।